ମସ୍ତେ
ଆଜ୍ଞା ନମସ୍ତେ, କଣ କରୁଥିଲେ?
ସା ଖାଉଥିଲି।
ଆଛା।
ଆଜ୍ଞା।
ଆଉ କଣ ଖାଇଲେ?
ଉଁ ହୁଁ ଭାତ ଡାଲି ଚଟଣି ଆମ୍ବ ତରକା ଏ ଆମ୍ବ।
ହଁ।
ହୁଁ ହୁଁ।
ଆପଣଙ୍କର ଖିଆପିଆ ସଲାଣି?
ହଁ ମୋ ଏ ଏଠି ଆସିଲି ମେଘ ଟା ଏବେ ହେଇ ଛାଡ଼ିଲା ତ। ଏଇଟେ ପଡିଆ ରେ ବୁଲିବା ପାଇଁ ଟିକେ ଆସ୍
ଉଁ ଆମର ଏପଟେ ବି ଉଠାଇଛି ଆମର ଏବେ ଉଠେଇଛି।
ପୁଣି କୁଆଡେ?
ନା ନା ସିଆଡେ ହେଇନି।
ହେଇନି ଆମ ଆଡେ ବହୁତ ଜୋରରେ ମେଘ ହେଇଛି। ବହୁତ ଜୋରରେ ମେଘ ହେଇକି ଏବେ ଛାଡିଲା ତ ଏବେ ମୁଁ ଟିକେ ବୁଲିବା ପାଇଁ ଟେ ଆସଛି।
ଆଜ୍ଞା ଆଜ୍ଞା।
ହଁ।
କର୍ମରତ ଜୀବନରୁ ବିରତି ପରେ ଟିକେ ମେଘ ଆକାଶ ଦେଖିଲେ ଭଲ ଲାଗିବ। ସେଇଥି ପାଇଁ ଆଉ।
ଯାହା ହଉ।
ଆଚ୍ଛା।
ଏଇ ମେଘଟାକୁ ବ ଉପଭୋଗ କରିବା କଥା। ହଁ ସାର୍ ମୋର ଘରେ ପୁ ଝିଅ ତ ବାହାରେ ରହିକି ପଢ଼ୁଛି ଆଉ।
ଆଚ୍ଛା ଆପଣ ଆଉ ଶୋଇବେ ଆଉ।
ଆଉ ମୁଁ ମୋ ସ୍ଵାମୀ ଦୁଇଛନ। ହଁ ସାର୍ ମୁଁ ହାଉସ ୱାଇଫ୍ ମ ଝିଅ ବି କିଛି କାମ କରେ।
ଆଜ୍ଞା।
ଅଛି ପ୍ରଫେସନରେ।
ଆଚ୍ଛା କଣ ପ୍ରଫେସନାଲ କରନ୍ତି?
ମୁଁ ଶିକ୍ଷକତା କରୁଛି।
ଶିକ୍ଷକ ଅଛନ୍ତି?
ବେସରକାରୀ ସ୍କୁଲରେ ଅଛି।
ଆଚ୍ଛା ଶିକ୍ଷକତଅଛନ୍ତି ବେସରକାରୀ ହଉ କି ସେ ସ ସରକାରୀ ହଉ। ପିଲାମାନଙ୍କୁ ତ ପଢଉଛନ୍ତି ହେଇଟା ବହୁତ ଭଲ।
ଏବେ ସରକାରୀ ହେଲେ ଦରମାଟି ଭଲରେ ଆସେ। ଆସିବ ବେସରକାରୀ ହେଲେ ପରିଶ୍ରମ କରିବାକୁ ସାର ପଡେ।
ଖୁସି ଲାଗିଲା ଯେ ଶୁଣିକି ଯେ ଆପଣ ଶିକ୍ଷକ ଅଛନ୍ତି।
ହଁ ଶିକ୍ଷକ ପ୍ରପେସନ୍।
ଆଜ୍ଞା, ଆଜ୍ଞା ସବୁ ଠିକ କିନ୍ତୁ ଗର୍ମେଣ୍ଟ ହେଇଗଲେ ଆଉ ଟିକେ ହଁ ଗର୍ମେଣ୍ଟ ହେଇଗଲେ ବି ଆଉ ଟିକେ ବେଟର ହୁଅନ୍ତା ମାନେ ବହୁତ୍ ବଢିଆ ହୁଅନ୍ତା। ଗର୍ମେଣ୍ଟ ହେଇଗଲେ, ଆପଣଙ୍କ ଗମେଣ୍ଟ ହବାର ର ଅଛି ନା ନାହିଁ।
ଏ ତେ ପାଠ ପଢିଚି।
ଆଚ୍ଛା, ଆଚ୍ଛା ଆ ମ୍ୟାଡାମ ଆପଣଙ୍କର ଗର୍ମେଣ୍ଟ ହବ ବୋଲି ଆପଣଙ୍କ ଆଶା ଅଛି ନାଁ ନାହିଁ, ଆ ଆଚ୍ଛା ହେଇଯାଆନ୍ତା ଗୋଟେ ପେ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛାରୁ କୃପାରୁ ହେଇଗଲେ ଭଲ ହୁଅନ୍ତା, ଆମ ଗାଁରେ ବି ଏବେ ଦି ଜଣଙ୍କର ଗର୍ମେଣ୍ଟ ହେଇଗଲା। ସେ ସେମାନେ ବି ପ୍ରାଇଭେଟ ରେ ଥିଲେ ଏଯୋଉ ବେସରକାରୀ ସ୍କୁଲ ରେ ଥିଲେ ତାଙ୍କର ବି ଏବେ ଗର୍ମେଣ୍ଟ ହେଇଯାଇଛି।
ଆପଣ କଣ ମାନେ ଏ
ନାଇଁ ମୁଁ ଷ୍ଟଡି କରେ ମୁଁ ଏବେ ପାଠ ପଢାପଢି ମୋର ଚାଲିଛି।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଏବେ ମୁଁ ଆପଣଙ୍କ ଛାତ୍ର କହିବାକୁ ଗଲେ ଚଳିବ।
ହଁ ହଁ ମୋର ଆପଣ ମୁଁ ଆପଣଙ୍କ ମାଆ ସମାନ ହେବି ଆଉ।
ନିହାତି ନିହାତି ମୁଁ ଏବେ ବିଟେକ୍ କରୁଛି ସିିନୋରଜିରେ ଢ଼େଙ୍କାନାଳ
ଆଜ୍ଞା, ଆଜ୍ଞା ହଉ ଅ ହଉ ଭଲ କରିଚନ୍ତି ଆଗକୁ ଯାଆନ୍ତୁ।
ଆଜ୍ଞା, ଆଜ୍ଞା ଆଉ ରାତିରେ ଆପଣଙ୍କର ଆଜି କଣ ରୋଷେଇ ହବ?
ହଁ ଏଇ ଏଇ ତ ଏବେ ମୋର ଟିକେ ଯୋଉ ଚାରିଟା ବେଳେ ସ୍କୁଲୁରୁ ଆସିବା। ଆସି ସାରିଲା ପରେ ଖାଇଲି କେହି ନାହାନ୍ତି ଏକୁଟିଆ ରୋଷେଇ କରିକି ଯାଇଥିଲି।
ଆଜ୍ଞା।
ଆଉ ସ୍ୱାମୀ ତାଙ୍କର କର୍ମମୟ ଜୀବନ
ନିହାତି ନିହାତି ଆପଣ ଏବେ ଖାଇକି ଟିକେ ଫ୍ରି ଫ୍ରି ଏବେ ଟିକେ ରେଷ୍ଟ କରୁଥିବେ ଆଉ।
ହଁ ଏଇ ଖାଇସାରିକି ପୁଣି ଟିକେ ଏଇ ଆମର ବଜାର ପାଖରେ ଟିକେ ଯିବି ନିଜର ସାମଗ୍ରୀ ସବୁ ଆଣିବି ଆଉ ତ
ସ୍ୱାମୀ ନାହାନ୍ତି ନା ଆପଣଙ୍କୁ ନିଜେ ଆଣିବାକୁ ପଡିବ।
ଜାଣିବି ତାପରେ ଆପଣ କଣ ଯୋଉ ଖାଲି ଯୋଉ ଛାତ୍ର ନା ଆଉ କିଛି
ଆଜ୍ଞା ମ୍ୟାମ ଖାଲି ଛାତ ତ୍ର ମ୍ୟାମ୍ ମତେ ଜବ ପାଇଁ ଏବୋ ଲାଗିଚି ହେଲେ ଜବ ଏବେ ହେଇନି ଆଉ ଏବେ ପଢାପଢି ଚାଲିଛି।
ହଁ ହଁ ଭଲ ଆଉ ବୁ କିଛି ବୁଣା ବୁଣି କରୁନା। ଏ ଯୋଉ ଆମର କିଛି ଏ ଯୋଉ ଆସୁଚି ଜନମଙ୍ଗଳ କାର୍ଯ୍ୟ ଆସୁ ଆସୁଛି ଓଡ଼ିଶାରୁ ଓଡ଼ିଶା ଏନ୍ ଜି ଓ ରେ ଆଉ କିଛି କାମ କରୁନାହାଁନ୍ତି। ମୋର ସେଇଭଳିଆ ସବୁ ଅଛି। ମୁଁ ହବ ଯଦି କେତେବେଳେ କଥା ହେଲେ ଜଣେଇଦେବି ଘରେ ବସି କି କରିପାରିବେ।
ଆଜ୍ଞା।
ହୁଁ ଯୋଉ ସମାଜ କଲ୍ୟାଣ ଯୋଉ କାର୍ଯ୍ୟ ଗୁଡାକ ହୁଏ ଆମର ସମୁ
ହଁ ଏବେ ମୋର ହେଇଯିବ ଏବେ ଏବେ ଜବ ହେଇଯିବାର ମୋର ଅଛି ଆଉ ଏଇ ଅଗଷ୍ଟ ମାସ ପରେ ହେଇଯିବ ଆଉ ଗୋଟେ ମାସ ଭଳିଆ ରହିଲା। ହୁଁ କ୍ୟାମ୍ପସ ଆସିନି ତ ସେଥିପାଇଁ
ଆଉ ଚାଷ ବାସ କିଛି ଶିଖିଛନ୍ତି ନା ନାଇଁ।
ନାଇଁ ନାଇଁ ଶିଖିଛି ଯେ ହେଲେ ଚାଷ କରନି ଏରା ମୁଁ ଯାହା ବାପାଙ୍କ ସହିତ ଯାହା ଆଗରୁ ଯାଏ। ତିନି ଚାରି ବର୍ଷ ପୂର୍ବରୁ ଯାହା ଟିକେ ଶିଖିଥିଲେ ସେତିକି ମାନେ ଏତେ ବି ଭଲସେ ଶିଖିନି ଆଉ।
ହୁଁ ହୁଁ। ସବୁଠାରୁ ଭଲ ଅଁ ଉଁ ଆଜିକାଲି ସମାଜରେ ପୁଅ ପିଲାମାନଙ୍କ ପାଇଁ ଭଲ ହେଲା ନିଜେ କିଛି ଶିଖିଥିବା ଦରକାର ନିଜ ଗୋଡର ଆମେ ତ ପର ଉପ ପରେ ସବୁବେଳେ ଅନୁଶାସନ ପର ଅନୁ ଶାସନରେ ବନ୍ଧା ହୋଇକି ଆମେ ଚାକିରି ପଛରେ ଦଉଡିଲେ କହୁନାହାନ୍ତି କିନ୍ତୁ ନିଜେ ଯଦି କି ଛି ଗୋଟେ ଚାଷ ଶିଖିଥିବା କିଛି ଘରକଲନା କାମ ଶିକି ଥିବା କିଛି ବୁଣା ବୁଣି ଶିଖିଥିବା କି କିଛି ଗୋଟେ ଏ ମାନେ ଆମର ଯୋଉ ଆଗରୁ ଓ ବି ସି ଲୋକ ଥିଲେ ସେମାନେ ବହୁତ ଜାଣିଛନ୍ତି ନା। ଘଣାରୁ ତେଲ ପଣିବା ବଣିଆ ଏଇ ସବୁ ଜାତିରେ। ସେମାନେ ଯଦି ଆମର ଜାଣିବେ ଆମେ ପାଠ ପଢଉଛନ୍ତି ପିଲାଙ୍କୁ ସେଇ କଥାର କୌଳିକ ବୃତ୍ତି। କୌଳିକ ବୃତ୍ତିକି ଯଦି କିଛି ଆପଣେଇ ନବା ତାହେଲେ ଆମେ ଜାଣିବା ଯେ ଆମ ପେଟ କେବେ ଅ ପୋଷା ରହିବନି।
କେବେ ନୁହେଁ ଯଦି ଆମେ କିଛି ବିଦ୍ୟା ଜାଣିଥିବାନା ଯୋଉ ପଟେ ହେଲେ ପେଟକୁ ଖାଇବା ଖାଇବା
ମୋ ସ୍ୱାମୀ ଏତେ ପାଠ ପଢ଼ିଥିଲେ କିନ୍ତୁ ଉ ସିଏ ବିଲରେ ହଳ ହୁଏ ଜାଣିଥିବେ। ରୁଆ ଉପଡ଼ା ଚାଷ କାମ।
ହଁ ହଁ ଜାଣିଛି ସେ ବିଷୟରେ।
ରୁଆ ଉପଡ଼ା ସବୁ ଜାଣିଛନ୍ତି ତାପରେ ସିଏ ଜାଣିଛନ୍ତି ଘର ଛିଅନ୍ତି ଜାଣିଛନ୍ତି ନା ଘର ଛିଆନ୍ତି। ଆ ଆମ ଗାଁରେ ସବୁ ମାଟି ଘରେ ମାଟି ଘରେ ହେଲେ ଛଣ ଛପର ଥାଏ। ଛଅଣ ଛପରରେ ଘର ଛିିଆ ହୁଏ, ଘର ଛିିଆ ହୁଏ ସେଟା ବି ଜାଣିଚନ୍ତି, ଆଉ ଆମ ତ‌ ସେ ହେଉଚି ଗାଈ ଯୋଉ
ଗାଈ ପାଇଁ କ୍ଷୀର ଫିର, ତେଣୁ ଗାଈର ସେବା କରିବା।
ଗାଈର ସେବା କରିବା ସ ସ ସବୁ ଜାଣିଚନ୍ତି, ସେ ପାଠ ପଢିଚନ୍ତି?
ଆଜ୍ଞା ହଁ ହଁ, ସେ ସରକାରୀ ଚାକିରି ନା, ବେସରକାରୀ?
ସିଏ ବେସରକାରୀ କରିଛନ୍ତି।
ଆଛା, ସିଏବି ସେଇ ଶିକ୍ଷକ?
ନାଇଁ ନାଇଁ ସେ ଶିକ୍ଷକ ନୁହେଁ।
ହାଲୋ।
ଆମର କମ୍ପାନୀରେ ଅଛନ୍ତି। କମ୍ପାନୀରେ ଅଛନ୍ତି। ହଁ କମ୍ପାନୀରେ ଅଛନ୍ତି, କମ୍ପାନୀରେ, ହାଲୋ। କମ୍ପାନୀରେ ଅଛନ୍ତି। ଓଲଟ୍ରା ଫେଜ୍ ରେ? କଲ୍ ଟାଟା, ସେ କମ୍ପାନୀରେ ଅଛନ୍ତି?
ଆଜ୍ଞା।
ହଁ, ହାଲୋ।
ହଁ ମ୍ୟାମ୍ କିତି କୁହନ୍ତୁ?
ହଁ, କମ୍ପାନୀରେ ଅଛନ୍ତି ସେ।
ହଁ ହଁ, ମୁଁ ବି ସେ କମ୍ପାନୀ କି ଯିବି ପରା ଯିବି, ଚାକିରି କରିବା ପାଇଁ।
ଓହୋ, କମ୍ପାନୀରେ ସେ ଅଛନ୍ତି, ଆଉ କମ୍ପାନୀରେ ଯାହା ପଇସା କରନ୍ତି, ଘରକୁ ଆସିଲେ ସେ ନିଜେ ବି ତାଙ୍କ ବୃତ୍ତି ଟାକୁ ସେ ଆପଣେଇ ନିଅନ୍ତି, ଚାଷ ବାସ ବୃତ୍ତି।
ହଁ।
ଆମ ପା, ଆମ ଗାଁରେ ବହୁତ୍ ମୁଗ ବିରି ହୁଏ ନା?
ଆମ ଗାଁ ରେ, ବିରି, ମୁଗ, ଧାନ, ଏଇ ଯୋଉ ଆଉ କଣ ଗୋଟେ ଡାଲି କୁହନ୍ ମୋର ମନେ ପଡୁନି, ଏଟା କୋଳଥ ଡାଲି, ଭଲ ଲାଗେ ସେଇଟା ମତେ। ସବୁ ଚାଷ ହୁଏ।
ଆମର ମୁଗ, ବିରି, ଏଇ ଯୋଉ ଆମର ସୂର୍ଯ୍ୟମୁଖୀ ମଞ୍ଜି, ଯୋଉ ତେଲ ବାହାରେ?
ସେଟା ଆମ ଆଡେ ହୁଏନି କିନ୍ତୁ ଆମ ପାଖ ଗାଁ ରେ ହୁଏ।
ହଁ, ଆମର ସେଟା ଆଉ ବୋଇତାଳୁ ପୋଟଳ ସବୁ ଚାଷ
ହଁ ହେଟା ତ ଫସଲ, ହଁ
ସେଇ ଫସଲ ବି କରନ୍ତି ଆମର।
ହଁ, ଆପଣଙ୍କ ବାଡିରେ କରନ୍ତି, ନା ଆପଣଙ୍କ ବାଡିରେ ନା ବିଲରେ କରନ୍ତି? ନା
ପ୍ରବଳ ମାନେ, ଆମ ଘରକୁ ଲାଗିକି ବିଲ ଅଛି।
ହଁ ଆମ ଗାଁରେ ବି ଲାଗିକି ପ୍ରବଳ ବିଲ ଅଛି, ଆମ ଏପଟେ ଖାଲି ବିଲ। ଏପଟେ ଲୋକ ବ ବହୁତ ଲୋକ ଏପଟେ ଚାଷ କରି ଚଳୁଚନ୍ତି ବି ଯିଏ ବି ଭଲରେ ବି ଚଳୁଚନ୍ତି୍।
ଚାଷରେ ବି, ବହୁତ ଆମର
ଏବେ ମଣ୍ଡି ମଣ୍ଡି ହେଇଗଲାଣି ନା, ମଣ୍ଡି ହେଇଗଲାଣି କୁଇଣ୍ଟାଲ୍ କୁ କେତେ ବତିଶ ନା କେତେ ଟଙ୍କା ଯାଉଚି ଧାନ, କୁଇଣ୍ଟାଲ୍ ପିଛା
ହୁଁ, କୁଇଣ୍ଟାଲ୍ ପିଛା ବତିଶହ ଟଙ୍କା ଯାଉ ଚି, ଆଉ ହଉଚି ଆମର
ଆଉ କଣ, ଆଉ କଣ?
ଏଇ ଯୋଉ ମୁଁ କହିଲି ସବୁ ଏବେ ଯୋଉ ଆମର ଯୋଉ ମୁଗ ବିରି ଆସୁଚି ବ୍ଲକ୍ ରୁ ପ୍ରତ୍ୟେକ ଘରକୁ ପାଞ୍ଚ ପାଞ୍ଚ କିଲୋ। ଆସୁନି ଆମର ମୋ ପୋଖରୀ ଯୋଜନା ଆସି ଓଡିଶା ସରକାରଙ୍କ ତରଫରୁ ହୁଁ ହୁଁ ସେଇ ସବୁ କରିବା କ କଥା ମୁଁ କହୁଛି ଯଦି ବି ପାଠ ପଢିଲେ ଚାକିରି କରିବା ସହିତ ସେଇ କାମରେ ମନରୁ ନିବେଶ କରନ୍ତୁ।
ଆଜ୍ଞା।
ମନ ନିବେଶ କଲେ ମୁଁ ଆପଣଙ୍କୁ ଗୋଟେ ମା ଭଳି ସଜେସନ ଦେଉଛି ବୁଝିଲେ। ହୁଁ ସେଟା ମନୋନିବେଶ କଲେ ଆଗକୁ ଦି ପଇସା ବି କରିପାରିବେ।
ହଁ କେତେ କହୁନୁ ଆ ବାପା ମାଆଙ୍କ ପଇସାରେ ପଢିବ କି ନିଜେ କିଛି କରିବାକୁ ପଡିବ ନା ନିଜ ପଇସାରେ ନିଜେ ପଢ଼ିଲେ ଏଇଟା ବହୁତ ଭଲ।
ହଁ ହଁ ସେଇଟାକ ବହୁତ ଭଲ।
ହୁଁ।
ଆଉ କଣ ଆଉ ଘରେ ମା ବାପା ଅଛନ୍ତି।
ଆଜ୍ଞା ବାପା ତାଙ୍କର ଗୋଟେ ଗୋଟେ ଖଣି ଅଛି ଆମର କ୍ରସର ସେଠି ଅଛନ୍ତି ଆଉ ମାମା ତାଙ୍କର ହାଉସ୍ ୱାଇଫ୍ ଆଉ।